ବନ୍ଧୁ କମିତି ଅଛନ୍ତି ଭଲ ଅଛନ୍ତି?
ହଁ ବନ୍ଧୁ ପୁରା ବଢିଆ ଅଛି।
ଆଉ ଆପଣ କଣ ପୁରୀ ଯାଇ ଥିଲେ ଯୋଉ ଆମ ତୀର୍ଥ କରିବାକୁ ଆଉ କେମିତି କଣ ସବୁ ହେଲା ତୀର୍ଥ ଭଲରେ ଭଲରେ ହେଲା ତ।
ହଁ ବନ୍ଧୁ ହଁ ବନ୍ଧୁ ପୁରା ତୀର୍ଥ ପୁରା ଭଲ ସେ ହେଲା। ଏବଂ ପ୍ରଭୁଙ୍କୁ ବହୁତ ପାଖରୁ ଦେଖିଲି ଏବଂ ବହୁତ ଖୁସି ଲାଗିଲା।
ଆଜ୍ଞା। ଆଉ କଣ ଖିଆପିଆ କଣ କଲେ କୋଉଠି କଣ ରହିଲେ କେମିତି କଣ କଲେ?
ଆଛା ବନ୍ଧୁ ମୁଁ ଯେତେବେଳେ ତୀର୍ଥ ପୂଜା କୁ ଯାଇଥିଲ ଥିଲି ପୁରୀ ଜଗନ୍ନାଥ ମନ୍ଦିରକୁ ଆମ ଓଡିଶାରେ ତ ଅବସ୍ଥିତ ଆପଣ ଜାଣୁଥିବେ। ଯେହେତୁ ଓଡ଼ିଆ, ତ ମୁଁ ମନ୍ଦିର ଅ ପ୍ରଭୁ ମହାପ୍ରଭୁଙ୍କ ମନ୍ଦିର ପଛ ପଟେ ଏକ ଘରେ ମୁଁ ରହିଲି। ସେଠାରେ ରାତିରେ ବାସ କଲି। ଏବଂ ସକାଳୁ ଉଠି ଉଁ ଦାନ୍ତ ଘ ସେଇଠି ନିତ୍ୟ କାମ ସାରି ମୁଁ ଠାକୁର ଦର୍ଶନ କରିବାକୁ ବାହାରିଗଲି। ଏବଂ ଆସିକି ଏଁ ବର୍ତ୍ତମାନ ମୁଁ ପୁରୀର ସମୁଦ୍ର କୂଳେ
ହୁଁ ଆଜ୍ଞା ଆଉ ଭଲ ଆଉ ଠାକୁର ଦର୍ଶନ ଭଲରେ ହେଇଗଲା ନା କି। ସେଇ ପ୍ରଭୁଙ୍କ ଇଚ୍ଛା ଆଉ।
ପ୍ରଭୁ ନ ଚାହିଁଲେ ତ ପତ ଡାଳ ଟିକେ ହଲିବନି ଆଉ।
ଆଜ୍ଞା ଆଜ୍ଞା ଆଉ ଯୋଉ ଆପଣ ନୀଳନ୍ତର ପୋଖରୀ ଫୋଖରୀ ସେପଟ ସବୁ ବୁଲାବୁଲି କଲେ?
ସବୁ ବନ୍ଧୁ ମୁଁ ବୁଲିକି ଭ୍ରମଣ କରି ସାରିଲିଣି। ଏବଂ ଆଜି ଏକ ଓଡ଼ିଆ ଆଁ ତରିକାରେ ମୁଁ ଆଜି ପଖାଳ ଭାତ ଏବଂ ପଖାଳ ଦହି ପଖାଳ ଖାଇଲି। ସତେ ଯେମିତି ଆମେ ଓଡିଆରେ ଜନ୍ମ ନେଇଚୁ, ସେହିପରି ଓଡିଆ ଖାଦ୍ୟ ଖାଇବାର ମଜା ହିଁ ଅଲଗା ବନ୍ଧ
ଆଜ୍ଞା। ଆଉ ଆପଣଙ୍କ ଆଡେ ବର୍ଷା ହେଇଥିଲା କି?
ହଁ ବନ୍ଧୁ କୁହନ୍ତୁନି ମୁଁ ଆଜି ଯାଇଥିଲି ପୋଷାକ କିଣିବାକୁ ଆମ ବଜାର ଆଡେ ଏତେ ବର୍ଷା ଝଡ ଘଡଘଡି ପବନ। ମୁଁ ବାଟରେ ଓଦା ହେଇଗଲି ଏବଂ ପୋଷାକ କିଣି ପାରିଲି ନାହିଁ ତ ମୁଁ ଫେରିକି ପଳେଇ ଆସିଲି।
ଆଜ୍ଞା।
ସାଇଜ।
ଆଜ୍ଞା କୁହନ୍ତୁନି ବର୍ଷା କୁ ଝଡ ତୋଫାନ କୁ ଆଉ କୁଆ ପଥର ଆଉ ଏପଟେ ଆମର କଦଳୀ ଗଛ ଫଦଳୀ ଗଛ ସବୁ ଭାଙ୍ଗିକି ଉଡେଇ ଦେଇଛି। ଆଉ ଆଜ୍ଞା ଆଜ୍ଞା। ଖରାଦିନିଆ ପବନ କାଳବୈଶାଖୀ ପବନ ଆପଣ ତ ଜାଣିଥିବେ ନା ନିୀତିଦିନିଆ କଥା ହେଇଗଲାଣି ଆପଣ ହଁ ନ୍ୟୁଜ ପେପର ଡେଲି ତ ଆପଣ ଦେଖୁଥିବେ। କଣ ହଉଚି ଆଜ୍ଞା। ଆଉ କଣ କହୁଚନ୍ତି କୁହନ୍ତୁ?
ବନ୍ଧୁ ଆପଣ କେବେ ଯିବେ ତୀର୍ଥ କରି
ଆମେ ଭାବୁଚୁ ଡିସେମ୍ବର ବଳକୁ ଆମ ଶୀତ ଦିନ ହେଇଯାଇଥିବ ବୁଝିଲେ ନା। ଶୀତ ଦିନ ଶୀତ ଦିନ ହେଇଯାଇଥିବ ଯାହା ଫଳରେ ଶୀତ ଦିନରେ ତ ଶୀତ କରିବାକୁ ବାହାରନ୍ତି ବା ପିକ୍ନିକ ବା ବୁଲିବାକୁ ଯାଆନ୍ତି ବୁଝିଲେ ନା। ସେଇଦିନ ସେଇ ଶୀତ ଦିନଟି ବହୁତ ତମ ରହିବ ଆମ ପାଇଁ ବୁଝିଲେ ନା ସେଥିପାଇଁ ମୁଁ ସି ଶୀତ ଦିନ ଭାବିଚି ଶୀତ ଦିନେ ଆମ ଆମ ଗାଁ ର କିଛି ସାଥି ଓ ସାଙ୍ଗ ମାନଙ୍କୁ ନେଇକି ଆମେ ଛୋଟ ଗାଡିଟେ କରିକି ଗାଳିିତେ କରିକି ଆମେ ଭ୍ରମଣ କରିବାକୁ ଯିବୁ ବା ତୀର୍ଥ ତୀର୍ଥ କରିବାକୁ ଯିବୁ। ବୁଝିଲେ ନା ଆ -ଆପଣ ଆମ ସହିତ ଆ -ଆପଣ ଆମ ସହିତ ଯୋଗଦେବେ କି? ଆପ ଆପଣ ଆମ ଆପଣ ଆମ ଆପଣ ଆମ ସ ଆପଣ ଆମ ସହିତ ଯଦି ଯୋଗଦେବେ ବୁଝିଲେ ନା ଅତ୍ୟନ୍ତ ଉତ୍ତମ ହୁଅନ୍ତା। ବୁଝିଲେ ନା? ଆଉ ଆପଣ ଯଦି ଯୋଗଦେବେ କୁହନ୍ତୁ ଆପଣ ଯଦି ଯୋଗ ଦେବେ ବୁଝିଲେ ନା ଆପଣ ଯଦି ଯୋଗ ଦେବେ ଆଉ ଅତି ଉତ୍ତମ ହୁଅନ୍ତା ଆପଣଙ୍କୁ ମୁ ଫୋନ ବା ଚିଠି ଦ୍ଵାରା ଆପଣଙ୍କୁ ଜଣେଇଦେବି ଆପଣ ଯଦି ଯୋଗଦେବେ ଆମକୁ ଜଣେଇଦେବେ ବୁଝିଲେ ନା।
ଆଚଛା ବନ୍ଧୁ ମୁଁ ଶୁଣନ୍ତୁ ବନ୍ଧୁ ମୁଁ ଶୀତ ଦିନ ହେଇଯାଇଥିବ ମୁଁ ଆପଣଙ୍କ ସହିତ ଭ୍ରମଣ କରିବାକୁ ଯିବାକୁ ରାଜି ହେଲେ ମୋର ଦୁଇ ଜଣ ସାଙ୍ଗ ଯି ବେ ଆପଣ କଣ କହୁଚନ୍ତି, ଆପଣ ମଞ୍ଜୁର ତ ଦୁଇ ଜଣ ଗଲେ ଆପଣଙ୍କର କିଛି ଅ ସୁବିଧା ହେବନି ତ?
ଆଜ୍ଞା। ଦି ଜଣ ଗଲେ କିଛି କିଛି କିଛି ଅସୁବିଧା ହବ ନାହିଁ। କାହିଁକି ନା ଆମର ଆମେ ଯୋଉ ଗାଡିଟି କରିଛୁ ବା ମଟର ଗାଡି ବୁଝିଲେ ନା ସେ ଅତ୍ୟନ୍ତ ଫାଙ୍କା ଅଛି ନା ବହୁତ ବଡ ଗାଡିଟିଏ ଅଛି। ଯାହା ଫଳରେ ଆପଣ ଯଦି ପାଞ୍ଚ ଜଣ ବି ଆପଣ ସାଥ କିି ନେଇକି ଆସିବେ। ବୁଝିଲେ ନା ସେଥିରେ ଜାଗା ଧରିବା ଟା କ ମାନେ ଫାଙ୍କା ଅଛି, ଆପଣ ପାଞ୍ଚ ଜଣ କି ଦଶ ଜଣ ଆଣିଲେ ବି ଆମର ଗାଡିରେ ଜାଗା ହବ।
ଆଚ୍ଛା ବନ୍ଧୁ ଏତେ ବଡ ମୋଟର ଗାଡି।
ଆଜ୍ଞା ଆଜ୍ଞା।
ଆଛା ତାହେଲେ ବନ୍ଧୁ ଆମେ ଦଶ ଦଶ ଜଣ ବନ୍ଧୁ ଗଲେ ଆପଣଙ୍କ ମୋଟର ଗାଡିରେ ଆମେ ସବାରି କରିପାରିବେ।
ଆଜ୍ଞା ଆଜ୍ଞା ସବାରି କରିପାରିବେ। ଭଲରେ ଭଲ ଦର୍ଶନ କରିପାରିବେ ସେଠି ଆମ ମାଉସୀ ଘର ଅଛି ବୁଝିଲେ ନା ମାଉସି ଘର ଅଛି ଶୁଣ ତୁ ଆମ ଶ୍ରୀ ଜଗନ୍ନାଥ ମନ୍ଦି, ବାମପଟ ବାମ ଅ ଦ୍ଵାର ପଟେ ଆମ ମାଉସୀଙ୍କ ଘର ଅଛି। ଯାହା ଫଳରେ ତାଙ୍କର ବା ଅତି ବାସ ଅତି ଘର ଅଛି ମାନେ ବହୁତ ମାତ୍ରାରେ ଘର ଅଛି। ଆମେ ଯଦି ଚାଳିଶ ଆମେ ଯଦି ଚାଳିଶ ଜଣ ଆମେ ଗଲେ ବି ବୁଝିଲେ ନା ସେଥିରେ ଜାଗା ହେଇପାରିବ ସେ ଘରେ
ଆଚ୍ଛା ବନ୍ଧୁ ମୋ କଥା ଶୁଣନ୍ତୁ ତାହେଲେ ଆମେ ଏତେ ଏ ବ୍ୟୟ ବା ଏତେ ପଇସା ଖର୍ଚ୍ଚ କରି କଣ ପାଇଁ ଆମେ ଘର ନବା। ତ ମୁଁ ଭାବୁଛି ଆପଣଙ୍କର ମାଉସୀ ଘରେ ରହିଗଲେ କିପରି ହବ।
ମୁଁ ତ ସେଇୟଆା କହୁଛି ନା ଆପଣଙ୍କୁ। ମୁଁ କହିଲି ଆପଣଙ୍କୁ ଆମ ମାଉସୀ ଘରେ ରହିଯିବା ଆମେ ଯେତେ ଦିନ ରହିବା କଥା ବୁଲାବୁଲି ପ୍ରଭୁଙ୍କ ଦର୍ଶନ ପୁରୀ ସମୁଦ୍ର କୂଳେ ବୁଲା। ଆମର ଯେତିକି ଅଛି ଆମ କୋଣାର୍କ ମନ୍ଦିର ହଉ କିମ୍ବା ଆପଣଙ୍କର ନନ୍ଦନ କାନନ ହଉ ଗାଡ଼ି ଦ୍ୱାର ଆମେ ଯଉ ଗାଡ଼ି ଟା ନେଇଥିବା ଅମେ ସେ ଗାଡ଼ି ରେ ଆମେ ରିହିଲେ ମାଉସି ସେ ଘରେ ରହିଲେ, ସେ ଗାଡିରେ ଯେତେବେଳେ ଭମଣ କରିବାକୁ ଯିବା। ସେଇ ଗାଡ଼ି ରେ ବସିକି ଆମେ ଯି ବୁଝିଲେ ନା
ଆଚ୍ଛା ବନ୍ଧୁ, ମୋର କହିବାର କଥା ହଉଛି ବନ୍ଧୁ। ଆମେ ପୁରୀରେ ଯଦି ଏତେ ଦିନ ରହିବା। ମୁଁ ଭାବୁଛି ଆମେ ଗୋଟେ ଦିନ ପୁରୀଠୁ ପ୍ରାୟ କୋଡିଏ କି ପଚିଶ କିଲୋମିଟର ଦୂରରେ ଏକ ଚିଲିକା ହ୍ରଦ ଅଛି।
ଆଜ୍ଞା ଆଜ୍ଞା।
ମା କାଳିଜାଇଙ୍କ ଉଁ ମନ୍ଦିର ବା ବେଢା ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଶୁଣନ୍ତୁ ଆଜ୍ଞା ଆପଣ ଯା କହିଲେ ଠିକ ଆମେ ସେତିକି ବି ଭ୍ରମଣ କରିବାକୁ ଯିବା, କାହିଁକି ନା ଏଇନା ବର୍ଷା ଦିନ ଚାଲିଛି ନା। ବର୍ଷା ଦିନେ ମୁଁ ଶୁଣିଛି କୁଆଡେ ବାହାର ଦେଶରୁ। ପକ୍ଷୀ ଓ ପକ୍ଷୀ ମାନେ ଉଡିକିନା ଆସନ୍ତି ବହୁତ ମାତ୍ରାରେ ବୁଝିଲେ ନା। ଯାହା ଦ୍ଵାରା ଆମକୁ ଦେଖିବା ପାଇଁ ମଜା ଲାଗିବ, ଆମକୁ ଆନନ୍ଦିତ ଲାଗିବ।
ସେଥିପାଇଁ ତ ବନ୍ଧୁ ମୁଁ କହିଲି ଯିବା ଆମେ ଚିଲିକା ଭ୍ରମଣ କରି। ହଁ ବନ୍ଧୁ ସେତରେ ସେଇ ସମୁଦ୍ର ମଧ୍ୟରେ ବା ହ୍ରଦ ମଧ୍ୟରେ ଆମେ। ବୁଡା ଜାହାଜରେ ବୁଡା ଜାହାଜରେ ଆମେ ଏ ବୁଲିବାକୁ ଯିବା ବୁଢା ଜାହାଜରେ। କାରଣ ବୁଢ଼ା ଜାହଜରେ ଯିବାର ସୁବିଧା ହେଉଛି। ସେଇ ଉଁ ହଦ୍ର ମଝିରେ ମାଆ କାଳିଜାଇଙ୍କ ବେଢା ଅଛି ଯେପରିକି ଉଁ ମନ୍ଦିରଟି କାଳିଜାଇ ମନ୍ଦିର ମାଆ ବେଢାଙ୍କର ଅଁ ଚିଲିକା ହ-ହର୍ଦଠୁ ଉଁ ପାଣି ଭିତରେ ଏକ ଅଁ ଦ୍ବୀପ ଅଛି। ଯାହାକି ପନ୍ଦରରୁୁ କୋଡିଏ କିଲୋମିଟର ହବ।
ଚିଲିକାରେ ଅଧିକା ମାତ୍ରାରେ ଦ୍ବୀପ ଅଛି ତା ଭିତୁରୁ ଅନ୍ୟତମ ହେଲା ଚିଲିକା। ଯାହାକୁ ଆମେ ଚି ମାଆ ଚିଲିକା ଠାକୁରାଣୀ ରୂପରେ ପ୍ରସିଦ୍ଧ ଓଡିଶାରେ ଆପଣ ଜାଣିଥିବେ ତ।
ଆଚ୍ଛା ବନ୍ଧୁ।
ଆଉ ଆପଣ ଆପଣ ଠାକୁରଙ୍କ ଦର୍ଶନ କରିବେ। ଆମେ ଶୁଣନ୍ତୁ ଆମେ ପ୍ରଥମେ ପଳେଇବା ଆମର ସେଇଠି ଅଛି ମାଉସୀ ମାଆ ଆମ ମାଉସୀ ମାଆ ଦର୍ଶନ କରିବା, ମାଆ ଲକ୍ଷ୍ମୀଙ୍କ ମନ୍ଦିରରେ ଆମ ଦର୍ଶନ କରିବା, ବୁଝିଲେ ନା। ଆମେ ଅମ୍ବ ଅଭଡା ଅଭଡା ଖାୟନ କରିବା, ଠାକୁରଙ୍କର ବୁଝିଲେ ନା। ଆଉ ଆମର ଆମର ରତ୍ନ ଗାଡିଆ ବା ରତ୍ନ ଭଣ୍ଡାର ଆମେ ଦେଖିବା ବୁଝିଲେ ନା।
ଆଚ୍ଛା ବନ୍ଧୁ ରତ୍ନ ଭଣ୍ଡାର ତ ଦେଖି ହବନି କାରଣ ସେଇଟା ସବୁଦିନ ପାଇଁ ବ
ଆଜ୍ଞା ଆଜ୍ଞା ଆମ୍ ଆଜ୍ଞା ଆମେ ଦେଖି ପାରିବାନି। ନା ନା ଚିହ୍ନା ପରିଚିତ ନାହାଁନ୍ତି। ମନ୍ଦିର ଭିତେରେ ଏ ଆମ ମନ୍ଦିରରୁ ଠାକୁରଙ୍କୁ ଦର୍ଶନ କରିବା ଯୋଉ ଆମର ଯୋଉ ପଛ ପଟେ ସେଇଠି ଲେଖା ହେଇଥିବ ରତ୍ନ ଭଣ୍ଡାର ଆମେ ଖାଲି ଦେଖିଦବା ଆମକୁ ଆଉ ଭିତୁରୁକୁ ଛାଡିବେନି। ଯାଇ ଦେଖିଦବା ସେ ଦ୍ବାରଟି ପଳେଇ ଆସିବା ଆଉ ବୁଝିଲେ ନା। ଆଉ ଆପଣ
ଆମେ ଯୋଉ ବୁଲାବୁଲି କରିବାକୁ ଯିବା ଆପଣ ଚିନ୍ତା କରିସାରିଲେନି ତ କେଉଁ କୋଉଁମାନେ ବୁଲିବାକୁ ଆମେ ଯିବା?
ଆଜ୍ଞା ଆଜ୍ଞା ମୋର ସାଥି ଅଛନ୍ତି ଆଠ ଜଣ ଆପଣ କହୁଛନ୍ତି ଆପଣଙ୍କ ସାଥି ଦଶ ଜଣ ଆଣିବେ। ବୁଝିଲେ ନା ଟୋଟାଲି ଦ ଅଠର ଜଣ ହଉ ସେମିତି ଅଠର କୋଡିଏ ଜଣ କାହିଁକି ନା ଆପଣ ଅଛନ୍ତି ମୁଁ ବି ଅଛି ବୁଝିଲେ ନା। କୋଡିଏ ଜଣ ଆମେ ଗୋଟେ ଉମ୍ ଗାଡିଟେ କରିକି ବୁଝିଲେ ନା ନା ସେଥିରେ କୋଡିଏ ଜଣ ଆରାମ ସେ ଜାଗା ହେଇଯିବ। ତଥାପି ଆଉ ଦି ତିନି ଜଣ ବସିବାକୁ ବି ଜାଗା ହବ, ବୁଝିଲେ ନା।
ଆଚ୍ଛା ବନ୍ଧୁ। ଶୁଣନ୍ତୁ ବନ୍ଧୁ ମୋର କହିବା କଥା, ଶୁଣନ୍ତୁ ଟିକେ। ମୋର କହିବାର କଥା ହେଉଛି ବନ୍ଧୁ ଆପଣ ବି ଆପଣଙ୍କ ମାଉସୀକୁ ଏକ ବାର ପଚାରି ଦିଅନ୍ତୁ କାରଣ ଏତେ ପିଲା ମାଉସୀଙ୍କ ଘରେ ରହିଲେ ମାଉସୀ କାଳେ ଖରାପ ଭାବିବେ ବା ଆପଣଙ୍କ ଉପରେ ରାଗିବେ ସେଥିପାଇଁ ମୁଁ କହୁଛି ମାଉସୀଙ୍କୁ ଏକ ବାର
ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ମା-ମାଉସୀଙ୍କୁ ଆମେ କିଛି ନ କହିଲେ ବି ମାଉସୀ ବାହାର ଲୋକ ଗଲେ ବି ସିଏ ଦେଖନ୍ତି ଯଦି ଆମ ଏପଟ ଲୋକ ଯାଇଛନ୍ତି ସେ ଖୁସି ହୁଅନ୍ତି। ଘରେ ରଖେଇ ଦିଅନ୍ତି। ପଇସା ପତ୍ର ନିଅନ୍ତିନି, କାହିଁକି ନା ଇ ଆମେ ଭଗବାନଙ୍କ କଥା ଦର୍ଶନ କଥା କହିଲେ ମାନେ ସେ ଅତ୍ୟନ୍ତ ଉଁ ଭାବଭୋହିତ ହେଇକି ଆମୁକୁ ରଖିଦିଅନ୍ତି ବୁଝିଲେ ନା। ଯେକୌଣସି ଲୋକ ହଉ, କାହିଁକି ନା ସେ ଜଗନ୍ନାଥଙ୍କୁ ବହୁତ୍ ବିଶ୍ୱାସ କରନ୍ତି ମ ଧ୍ୟ ବୁଝିଲେ ନା। ଯାହା ଫଳରେ ଆମୁକୁ ରଖେଇ ଦେଇ ପାରିବେ।
ଆଚ୍ଛା ବନ୍ଧୁ, ଶୁଣନ୍ତୁ ବନ୍ଧୁ ମୁଁ ମୋର ଥି ଦଶ ଜଣଙ୍କୁ ଉଁ କହୁଛି କି ଶୀତ ଦିନେ ବୁଲିବାକୁ ଯିବା। ତ ମୁଁ ତାଙ୍କୁ ଏକ ବାର ଗଣମାଧ୍ୟମରେ ଜଣାଇକି ମୁଁ ଆପଣଙ୍କୁ ଆପଣଙ୍କ ସହ କଥା ହେଉଛି, ବର୍ତ୍ତମାନ ପାଇଁ ମୁଁ ରହୁଛି।
ଆଜ୍ଞା ଆଜ୍ଞା ଆଜ୍ଞା ରୁହନ୍ତୁ।